ହ୍ୟାଲୋ।
ହ୍ୟାଲୋ।
ହୁଁ କଣ କରୁଛନ୍ତି ଆପଣ?
ହୁଁ ବସିଥିଲି। ଆପଣ କଣ କରୁଛନ୍ତି?
ମୁଁ ମୁଁ ହେଲେବି ଏବେ ବସିଛି।
ହୁଁ ଆପଣଙ୍କ ଦେହ ଭ
ଆପଣଙ୍କର ଦେହ କେମିତି ଅଛି?
ହଁ ଭଲ ଅଛି, ଆପଣଙ୍କର?
ହଁ ମୋର ହେଲେ ବି ଭଲ ଅଛି ଦେହ ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଘରେ ସବୁ ଭଲ।
ହୁଁ ହୁଁ।
ଆପଣଙ୍କ ଘରେ?
ହଁ ଆମ ଘରେ ହେଲେ ବି ସମସ୍ତେ ଭଲ ଆଉ ହଉ ଏବେ ଟପିକ୍ ଉପରକୁ ଯିବା।
ହଁ।
ହଁ ଟପିକ୍ ଆଜିର ହଉଛି ପର୍ବପର୍ବାଣି ଗଣେଶ ପୂଜା ବିଷୟରେ କଥା ହବା।
ହଁ।
ଆପଣଙ୍କର ସିଆଡ଼େ ଗଣେଶ ପୂଜା କେମିତି ହୁଏ?
ହୁଁ ଆମର ଏପଟେ ଗଣେଶ ପୂଜା ବହୁତ ଧୁମ୍ ଧାମରେ ବି ହୁଏ। ଆମର ଏପଟେ ଗଣେଶ ପୂଜା ପ୍ରାୟ ମାନେ ଦଶ ଦିନର ହୁଏ।
ହୁଁ।
ମାନେ ମହାପ୍ରବୁଙ୍କୁ ମାନେ ବହୁତ ଭଲ ଭାବରେ ପୂଜା କରାଯାଏ ସେବା ବି କରାଯାଏ। ଆମ ମାନେ ମହାପୁରୁଙ୍କୁ ମାନେ ବହୁତ ଭଲ ଭାବରେ ପୂଜା ବି କରାଯାଏ।
ହୁଁ।
ଏମିତି ହିଁ ମାନେ ଦଶଦିନର ମାନେ ଆମର ଏପଟେ ବି ସେମିତି ଭୋଜି ବି ହୁଏ। ମାନେ ତିନି ଦିନର ତିନି ଦିନର ଭୋଜି ବି ହୋଇଥାଏ। ମାନେ ଭାତ ଡାଲମା ଗୋଟେ ଦିନ ହୋଇଥାଏ। କ୍ଷିରି ବୁନ୍ଦୀ ଗୋଟେ ଦିନେ ହୋଇଥାଏ।
ହୁଁ ହୁଁ।
ଆଉ ଏମିତି ପଲଉ, ଖେଚିଡି ଏମିତି ହୋଇଥାଏ କେବେ କେବେ
ହୁଁ ଆମର ହେଲେ ବି ଏପଟେ ସେମିତି ହୋଇଥାଏ। ଆଉ ଗଣେଶ ପୂଜାରେ ତ ମାନେ ପ୍ରାୟତଃ ଆମର ଏପଟେ ଚୂଡାହଂସା ହିଁ ହୋଇଥାଏ। ଚୁଡା ହଂସା ଆଉ ବୁନ୍ଦି ପଡି ଥାଏ ତାହିଁରେ ଆଉ ନଡ଼ିଆ। ଏଗୁଡ଼ାକ ପଡିକିରି ଚୂଡ଼ା ଘଂ ଆଉ ଗୋଟେ ହୋଇଥାଏ।
ହଁ।
ଆଉ ହଁ ତମେ ଯେମିତି କହିଲ ତମର ସିଆଡ଼େ କ୍ଷୀରି ହୁଏ, ଖେଚୁଡ଼ି ହୁଏ। ଆମର ହେଲେ ଏବେ ଏପଟେ ସେମିତି ହୁଏ। ଆଉ ଲାଷ୍ଟ ଦିନ ମାନେ ଲାଷ୍ଟ ପ୍ରତଦିନ ମାନେ ମହାପ୍ରଭୁଙ୍କର ବିସର୍ଜନ ପୂର୍ବଦିନ ଆମର ଡାଲମା, ଭାତ ହୋଇଥାଏ। ଡାଲମା, ଭାତ, ଆଉ ଲେମ୍ବୁ, ଲଙ୍କା ହୋଇଥାଏ। ସମସ୍ତଙ୍କୁ ଦିଆଯାଏ ଖାଇତେ।
ହଁ।
ଆଉ ଗଣେଶ ପୂଜା ବିଷୟରେ କଣ ଜାଣିଚନ୍ତି ନା ମୁଁ କହିବି ଡିଟେଲ୍ସ୍ରେ ପୁରା।
ହଁ କୁହନ୍ତୁ।
ହ ହଁ ଗଣେଶ ପୂଜା ତ ଜାଣିଥିବେ ଏଟା। ଗଣେଶ ପୂଜା ତ ହେଉଛି ହିନ୍ଦୁମାନଙ୍କର ଏକ ପ୍ରମୁଖ ପର୍ବ।
ହଁ।
ଆଉ ଗଣେଶ ପୂଜାକୁ ତ ମଧ୍ୟ ଉଁ ବିନାୟକ ଚତୁର୍ଥୀ ବୋଲି କୁହାଯାଏ। ଗଣେଶ ଚତୁର୍ଥୀ ବା ବିନାୟକ ଚତୁର୍ଥୀ କୁହା ଯାଇଥାଏ।
ହଁ।
ଆଉ ଆଉ ଏ ପର୍ବତ ମାନେ ଗଣେଶ ପୂଜା ତ ଭାଦ୍ରବ ମାସ ଶୁକ୍ଲ ପକ୍ଷର ଚତୁର୍ଥୀ ତିଥିରେ ପାଳନ କରାଯାଏ।
ହଁ।
ଆଉ ଗଣେଶ ତ ଆମତିକି ବିଦ୍ୟା ଦିଅନ୍ତି ବୁଦ୍ଧି ଦିଅନ୍ତି।
ହଁ।
ଉଁ। ଉଁ ଗଣେଶ ତ ଆମତି କି ବିଦ୍ୟା, ବୁଦ୍ଧି ଦିଅନ୍ତି ମାନେ ମାନେ ଆମେ ମାନୁ ଗଣେଶଙ୍କୁ। ଆମେ ତାଙ୍କେ ଆମେ ତାଙ୍କ ଟିକେ ପୂଜା କଲେ, ତାଙ୍କେ ଆମେ ଟିକେ ବୁଦ୍ଧି ଦେବେ। ବିଦ୍ୟା ଦେବେ ବୋଲି ଆମେ ମାନୁ ଏଟା। ଆଉ ଆଉ ସମସ୍ତ ତ ପୂଜା, ପୂଜାବିଧି ମାନେ ବିବାହ ମାନେ କୋଉ ଫଙ୍କ୍ସ ନ ହେଲେ ଶୁଭ କାର୍ଯ୍ୟରେ ତ ଗଣେଶ ପୂଜାଙ୍କର ଏ ଗଣେଶଙ୍କର ତ ଫୋଟୋ ଲାଗିଥାଏ।
ହଁ।
ମାନେ ପୂଜାରେ ଲାଗିଥାଏ ସେଠି।
ହଁ।
ଆଉ ଆଉ ତମେ ହେଲେ ତ ସେ ଏକ୍ସପେର୍ନ୍ସ କରିଥିବେ ଆପଣ। ସକାଳୁ ମାନେ ଗଣେଶ ପୂଜା ଦିନ ସକାଳୁ ଉଠି ଗାଧେଇ ନୂଆ ବସ୍ତ୍ର ପିନ୍ଧିିଥିବେ ଆପଣ ଆମେ ହେଲେ ପିନ୍ଧିଚୁ। ସେଇଟା ଗୋଟେ ଅଲଗା ମଜା ପିନ୍ଧିବାରେ ମାନେ ଗଣେଶ ପୂଜା ଦିନ ନୂଆ ଡ୍ରେସ ହେଇଥିବ। ପିନ୍ଧିବା ଗୋଟେ ଅଲଗା ମଜା। ଆଉ ମୂର୍ତ୍ତି ତ ମୂର୍ତ୍ତି ତ ଅଣାଯାଇଥାଏ ମାଟିର ତ ମାଟିର ଅଣା ହେଇଥାଏ ନହେଲ ତ ପ୍ଲାଷ୍ଟର ପେରିସ୍ ଆଣିଥାଏ ମୂର୍ତ୍ତି ଆଣା ହେଇଥାଏ। ମୂର୍ତ୍ତିକୁ ଆଣିଇ ମୂର୍ତ୍ତି ବି ତ ଆଣି ଆଉ ଥରେ ଏଠି ସଜାସଜିଜି କରାଯାଏ ଫୁଲମାଳ ଦିଆଯାଏ ତାପରେ ତାଙ୍କ ତି ଛିଟକନା ତାପରେ କୁଞ୍ଚ ଏଗୁଡା ଲଗାଯାଏ ତାଙ୍କଥିକି
ହଁ
ଆଉ ଆଉ ଆଉ ତ ଆଉ ଗଣେଶ୍ ଗଣେଶଙ୍କର ତ ଫେବରାଇଟ ଆପଣ ଜାଣିଚନ୍ତି କଣ?
ହଁ।
କଣ ଜାଣିଛନ୍ତି କହିଲେ ହଁ କରୁଛନ୍ତି?
ଏକରେ ତ ମୋଦକ ଆଉ ଦୁଇ ରେ ଲଡୁ।
ହୁଁ ଆମର ତ ଏପଟେ ମୋଦକ ତ ମିଳିଆ ଟା ବଡ କଷ୍ଟ ସେଥିପାଇଁ ଲଡୁରେ ସମ ତେ ଚଳେଇ ଦିଅନ୍ତି ମହାପ୍ରଭୁଙ୍କର।
ହଁ ଏବେ ତ ମୋଦକ ସେଠି ଆସେନି ଆସୁନି ହେଲେ ବି
ହୁଁ।
ପାଇଁ ଲଡୁ ହିଁ ଚଳିଯାଏ କାମ।
ଆଉ ଆଉ ତ ଗୋଟେ ମଜା କଥା ଆପଣ ଜାଣିଥିବେ। ଗଣେଶ ପୂଜା ଦି-ଗଣେଶ ପୂଜା ଦିନ ପାହାନ୍ତିଆ ବେଳୁ ଉଠିକିରି ଯାଇକିରି କା ବାଡିରୁ ଫୁଲ ଚୋରେଇବା ମାନେ କୋଉଠୁ ଗାଳି ଶୁଣିକି ଆସିବା ସେଇଟା ତ ଆପଣ ଜାଣିଥିବେ।
ହଁ ସେଇଟା ହିଁ ମଜା ଥାଏ।
ହୁଁ ଆଉ ଗଣେଶ ପୂଜା ତ ଗଣେଶ ମୂର୍ତ୍ତି ଯେ-ଯେଯାଏଁ ବସିଥିବ ସେ ଯାଏଁ ତ ପୁରା ମଜା ହିଁ ମଜା ହେଇଥାଏ। ପୁରା ଡିଜେ ଲଗେଇକିରି ଡେଇଁକିରି ଖେଳକୁଦ କରିକିରି ପୁରା ମଜା ଆପଣ ସିଆଡେ ସେମିତି ହଉଛି?
ହଁ ସେ ଦଶଦିନି ମାନେ ବହୁତ ମଜା ଲାଗେ।
ହୁଁ। ଆଉ ମୂର୍ତ୍ତି ତ ଯୋଉଠି ବସା ଯାଇଥାଏ ସେ ପ୍ୟାଣ୍ଡେଲ ସୁନ୍ଦର ଭାବରେ ସଜେଇକିରି ତାହିଁରେ ଲାଇଟ୍ ତାପରେ ଲିଚୁ ଡେକୋରେସନ କରାଯାଇଥାଏ ପୁରା ସୁନ୍ଦର ଭାବରେ
ହଁ ଅଁ
ଆଉ ସନ୍ଧ୍ୟା ସମୟରେ ତ ଆଳତି ହୁଏ ଭଜନ କୀର୍ତ୍ତନ କରିକିରି ପିଲାମାନେ ପୁରା ମଜା କରନ୍ତି ସନ୍ଧ୍ୟାବେଳେ ଆଳତି ସମୟରେ।
ହଁ ଏଇଟା ତ ନର୍ମାଲି ହୁଏ ହିଁ।
ହୁଁଉଁ ଆଉ ଗଣେଶ ପୂଜା ଦିନ ତ ସମସ୍ତେ ମାନେ ସ୍ ସମସ୍ତେ ନୂଆ ଡ୍ରେସ ପିନ୍ଧିଛନ୍ତି ମାନେ ଫୋଟୋ ନ ଉଠେଇଲେ ହବନି ସେଇଡ଼ା କାର ମଧ୍ୟ ଆଉ ପିଲାମାନ ଙ୍କର ନୂଆ ବସ୍ତ୍ର ତ ଦେଖିଲେ ସତରେ ସେମାନେ କଣ କଣ ହେଇଯାଏ। ଆମେ ଆମେ ତ ନିଜେ ସେଇଟା ଏକ୍ସପିରିଏନ୍ସ କରିଛେ ନୂଆ ଡ୍ରେସ ପିନ୍ଧିଲା ଏଥେରେ ପୁରା ନିଜେ ନିଜେ ହିରୋ।
ଛୋଟବେଳେ ମାନେ ସେଟା ବେଶୀ ଖୁସି ଲାଗେ। ନୂଆ ଡ୍ରେସ ପିନ୍ଧିଲେ।
ହୁଁ। ଆଉ ଗଣେଶ ପୂଜା ତ ଜାଣିଥିବେ ଆପଣ ଗଣେଶ ପର୍ବଟା ଭକ୍ତି ଏକତା ଓ ସାମାଜିକ ରେ ପ୍ରତୀକ ଏଟା ଗୋଟେ। ମାନେ ଆମର ପୂର୍ବ ପୁରୁଷରୁ ଅଛି ଏଟା- ଗଣେଶ
ହଁ।
ଆଉ ଗଣେଶ ପୂଜାରେ ତ ଆମେ, ଆଉ ଗଣେଶ ପୂଜାରେ ତ ଆମେ ଭଗବାନଙ୍କୁ ଜ୍ଞାନ ଓ ବୁଦ୍ଧି ପାଇଁ ପ୍ରାର୍ଥନା କରିଥାଉ ସେଥିପାଇଁ ତ ହିଁ ଆମେ ପୂଜା କରିଥାଉ ନା ଗଣେଶ ପୂଜା
ହଁ ହଁ।
ଆଉ, ଆଉ ଗଣେଶ ପୂଜା ତ ଆମ ଜୀବନକୁ ମାନେ ଧର୍ମ ସାହସ, ସତ୍ୟତାର ପ୍ରେରିତ କରେ।
ହଁ।
ଆଉ ଆଉ ତ ବିସର୍ଜନ, ବିସର୍ଜନ ସମୟରେ ତ ବହୁତ ଏଞଜୟ କରିଥାନ୍ତି ସମସ୍ତେ। ଏଞଜୟ କରିଥାନ୍ତି। ତେ ହେଲେ ହେଲେ ବି ଦୁଃଖ ଟିକେ ଥାଏ। ଆଉଥରେ ଗଣପତି ବାବା ଆଉଥରେ ଏବେ ମାନେ ଏବେ ବିସର୍ଜନ ହେଲେ ଆଉ ଥରେ ପୁଣି ବର୍ଷଟେ ଜଗିବାକୁ ପଡିବ ଆଉଥରେ ବାପାଙ୍କୁ।
ହଁ ସେଇଟା ତ ମାନେ ବହୁତ ଦୁଃଖ ଲାଗିଥାଏ ହଁ ଏମିତି।
ହୁଁ। ଆପଣଙ୍କର ସେପଟେ ବିସର୍ଜନ ଟା କେମିତି ହୁଏ?
ଆମର ଏପଟେ ବିସର୍ଜନ ତ ମାନେ ବହୁତ ଧୁମଧାମ ରେ ବି ହୁଏ। ମାନେ ଆମର ଏପଟେ ଯୋଉ ମାନେ ଯୋଉ ବିସର୍ଜନ ଯୋଉଦିନ ହବ ସେଦିନ ହିଁ ମାନେ ଡିଜେ ଆସେ, ବାଜା ଆସେ। ଆଉ ଯୋଡ଼ି ଶଙ୍ଖ ବି ଆସେ।
ହୁଁ ହୁଁ
ମାନେ, ମାନେ ବିସର୍ଜନ ଟାଇମ ରେ ବି ମାନେ ଫାଷ୍ଟ ଯୋଡି ଶଙ୍ଖ ଯିବେ। ତାପରେ ବାଜା ଏମିତି ବାଜା ଯିବେ। ଆଉ ତାପରେ ଡିଜେ ତା ପଛେ ପଛେ ଯିବେ। ମାନେ ତା ପଛରେ ଆମେ ସେମାନେ ସମସ୍ତେ ମାନେ ଡ୍ୟାନ୍ସ କରୁ। ତାପରେ ତ ମାନେ ବିସର୍ଜନ ଟାଇମ ରେ ଆମେ ଯୋଉ ନଦୀ, ନହେଲେ କୋଉ ବନ୍ଧ ମାନେ ଦୌଡେ। ହଁ ଜନ କରୁ।
ହୁଁ
ତାପରେ- ହୁଁ ଦେବାଦେବୀ ମାନେ ଯୋଉ ବାପାଙ୍କୁ ଆମେ ଆମେ ମାନେ ସମସ୍ତେ କ୍ଷମା ମାଗୁ କି ଏ ବର୍ଷ ଆମର ଯାହା ମାନେ ଭୁଲ ହେଇଛି ବାପା ଆମର କ୍ଷମା କରଦିଅ।
ହୁଁ
ଆର ବର୍ଷକୁ ଆମେ ମାନେ ସେଇଟା ଭଲରେ ବି କରିପାରୁ।
ଉଁ ଆମର ଏପଟେ ମ ହଁ ଆମର ଏପଟେ ବି ଏମିତି ହିଁ ହୁଏ ହଉ ଏବେ ଆମର ଟାଇମ୍ ହେଇଯାଇଚି
ହଁ।
ମୁଁ ରଖୁଚି।
ହ ଦାଗା ବ